ହା-ହ୍ୟାଲୋ।
କଣ ଶୁଣାହଉଛି ହ୍ୟାଲୋ?
ହଁ ଏବେ ଶୁଭାଗଲା।
ହଁ ହଁ କଣ ଆସୁନଥିଲା ନା କଣ?
ଆସୁ ନଥିଲା ପରା।
ଉ ହଁ କଣ କରୁଛ?
କଣ କରିବି ବସିଛି ବାହାରେ।
ତମେ କଣ କରୁଛ? ନା ତ ବର୍ଷା ହଉନି, ବର୍ଷା ଛାଡିଗଲାଣି।
ଉଁ।
ବର୍ଷା ଛାଡିଗଲାଣି ହଉନି ବର୍ଷା।
ବାହାରେ ଥିଲି ବର୍ଷା ହେଉଥିଲା ଟିକେ ପୂର୍ବରୁ। ମୁଁ ଭାବିଲି ବର୍ଷା ହଉଛି ହେତେବେଳୁ ବୋଲି।
ନାଇଁ ନାଇଁ ଛାଡି ଗଲାଣି।
ଓହୋ।
ଆଉ କଣ କରୁଛ?
କିଛି ନାହିଁ ଏବେ ତ ଜଷ୍ଟ ସୋଇକିନା ଟିକେ। ଇଏ ଫିଲ୍ମ ଟିକେ ଦେଖୁଥିଲି ଆଉ। ତମେ?
ହଁ ହଁ। ନାଇଁ ମୁଁ ଏମତି ହିଁ ବାହାରେ ବସିଛି।
ହୁଁ ହୁଁ।
ଖାଇବା ପିଇବା ସରିଲାଣି, ସରିଲାଣି।
ଓହୋ, କଣ କଣ ଖାଇଲ?
ଭାତ, ଭେଣ୍ଡିଆଳୁ ଭଜା, ବୋଇତାଳୁ ଶାଗ।
ଆରେ ଆରେ, କିଏ କରିଥିଲା ତମେ ନା ଆଉ କିଏ?
ଦିଦି କରିଥିଲା।
ଉଁ ହୁଁ। ତମେ ତମେ ଇଭିନିଂରେ କରୁଛ ପରା ନାଇଁ କି ସନ୍ଧ୍ୟାରେ।
ହଁ ହଁ, ତମେ କଣ ଖାଇଲ?
ସେ ନା ଆମ ଘରେ ଆଜି ଖେଚଡି ହେଇଥିଲା। ଖିଚୁଡ଼ି ଆଳୁ ଭଜା। ଆଉ ପାମ୍ପଡ ଏମିତି ସବୁ ଆଉ।
ହଁ।
ଟିକେ ବର୍ଷା ପାଗଟା। ଟିକେ ଅଲଗା ଜିନିଷ ନକଲେ ଆଉ ଭଲ ଲାଗୁଛି।
ହଁ। ମୁଁ ଥଣ୍ଡା ପାଗର ଅନୁଭୂତି ନଉଛି।
ବହୁତ ଭଲ କଥା। ନିଅ ନିଅ। ହେମତିରେ ତ ବର୍ଷ ଖରା ଏତେ ଗରମର ଅନୁଭୂତି ନେଇ ନେଇ ଆସିଲ। ଏବେ ବର୍ଷାର ବି ନିଅ ଟିକେ ଆଉ।
ହଁ।
ମୋତେ ଟିକେ ଇଆଡେ କଣ ଖାଇକିନା ବୁଲି ଯିବା ପାଇଁ ଇଚ୍ଛା ହଉଛି କୁଆଡେ ଗୋଟେ।
କୁଆଡେ ବୁଲିଯିବ?
କୁଆଡେ ଗୋଟେ ଯିବା ପାଇଁ ନାଇଁ ବଜାର ନାଇଁ ଏମିତି କୋଉ ଜାଗା ଶାନ୍ତ ଜାଗା ପୁରା। ଉଁ। କୋଉ ହ୍ରଦ କୋ କୋଉ ନଦୀ ପାଖକୁ, କି ପାହାଡ ଉପରକୁ ଏମିତି କୋଉ ଜାଗା କୁଡେ
ଓହୋ। ଯିବ ନା କଣ ବୁଲି? ହ୍ୟାଲୋ, ଯିବ ନା କଣ ବୁଲି?
ଉଁ ଉଁ ଦେଖିବା ଯିବା ନା କଣ ଯେ।
ହଁ।
ଦେଖିବା ଗଲେ ଯିବା ଇଠେ ତ ବହୁତ ଜାଗା ଅଛି ପୁତୁଡି ଅଛି। ତାପରେ ବାଖରେ ବାଖରେ ଏକା ପକଡ଼ାଝର ଉର୍ମାଗଡ। ସବୁ ଜାଗା ଜାଗ ଅଛି ଗଲେ ହବ ଏବର୍ଷ। ହୁଁ ମେଣିଆ ଅଛି, ହୁଁ। ଯାଇଥିଲି ମଝିରେ।
ଓହୋ। ହଉ। ଜଣେଇ ଯାଇଥିଲ କି?
ନାଇଁ ମୁଁ ଗୋଟେ ସାଙ୍ଗ ସହ ଯାଇଥିଲି ତ।
ଓହୋ।
ଗଲିଲୋ ବୋଲିଲୁ। ଟିକେ ମଉଜ ମଜଲିସ୍ କଲୁ ଟିକେ।
ତାପରେ ଆସିଲୁ ଆଉ।
ହଁ।
ମୁଁ କଣ କହିଛି କି ନାଇଁ ତମକୁ ବି।
କେୟାଣି ମନେ ପକଉନି କହିଥିବ।
ଓ ମନେ ରଖ ବାଦାମ ଟିକେ ଖାଅ ମନେ ରହିବ। ଭୁଲି ଯାଉଛ ସାଙ୍ଗେ ସାଙ୍ଗେ ତ।
ହଉ ପଠେଇ ଦିଅ ଖାଇବା।
ହଉ ଠିକ ଅଛି ମୁଁ ପଠେଇ ଦଉଛି।
ହଉ।
ନା ଏବେ ଟିକେ ବୁଲଯା ହଉଛି। ପାଖରେ ଆମ ଘର ପାଖରେ ନଦୀ ଅଛି।
ହଁ ଯାଅ ନହେଲେ ନଦୀ ବୁଲିକି ଆସିବ।
ହୁଁ। ଆଉ କଣ କରିବା ପ୍ରକୃତିର ପରିବେଶରେ ଟିକେ ବୁଲିବା, ଆସିଲେ ଭଲ ଲାଗିବ ଟିକେ।
ହଁ।
ଦେଖୁଛ ମୁଁ କେତେ ଭଲରେ ଓଡ଼ିଆ ଶିଖିଗଲିଣି।
ହଁ। ହଁ ରଚନା ଲେଖି ପକେଇବ ଓଡିଆରେ।
ହଁ ଏଟା ଗୋଟେ କଥା ଲେଖିଦବା। ଲେଖିବି ମୋର ବନ୍ଧୁ ସହ ଯାଇଥିଲି ମିଣିବା।
ହୁଁ ହଁ। ଲେଖ ଆଉ ଲେଖିକି ପଠେଇଦବ ଆଉ।
କି ଡାଇରେକ୍ଟ ପଠେଇ ମୁଁ ସିଧାସଳଖ ପଠେଇକି ସମାଜ ପେପରକୁ। ମୁଁ ରଚନା ଲେଖିଛି। ତଳେ ନାମ ଡ୍ୟାସ ଡ୍ୟାସ। ଲେଖିଦେବି ମୋର ବ୍ରହ୍ମ ମୋର ବନ୍ଧୁ ପାଇଁ। ହ୍ୟାଲୋ।
ହୁଁ ଲେଖି ଦିଅ।
ହଉ ଲେଖିକିନା ଛାଡ଼ିଦେବି ସେମାନେ ସବୁ
ଖବର କାଗଜରେ ବାହାରିବ।
ହୁଁ ସମସ୍ତେ ଜାଣିବେ ମତେ, ମୁଁ ବିଶ୍ଵ ପ୍ରସିଦ୍ଧ ହେଇଯିବି।
ହଉ।
ଖୁସି ହବନି ନା।
ହଁ ତମେ ଲେଖିବ, ଆଉ ଆମେ ଖୁସି ନହେଲେ ହବ।
ହୋଉ ଖୁସି ହେଲେ ମିଠା ପଠେଇବ।
ହଉ ହଉ ଠିକ ଅଛି।
ଓ ହ। ଏବେ ତ ବର୍ତ୍ତମାନ, ଆଉ କୁଆଡେ ବୁଲିବା ପାଇଁ ଇଚ୍ଛା ହଉଛି ଦେଖାଯାଉ।
ହଉ।
ସବୁ ବୁଲି ଆଉ କୁଆଡେ ଯିବ। ଏବେ ବେ କେତେ ଦିନ ତଳେ ଯାଇଥିଲୁ ଆମେ ଇଏ ଏ ପୂର୍ବ ବର୍ଷ ହେଲା ସରିବା ଆଡ଼କୁ ଯାଇଥିଲୁ ଆମେ ଏଇଥିଲୁ ତାଙ୍କୁ ତ କହୁଥିଲି ଏ କଥା ପୁରୀ, ଚିଲିକା ସବୁ ଯାଉଥିଲେ ବୋଲି।
ହଁ ହଁ ପୁରୀ ଚିଲିକା, ଚିଲିକାର ସୌନ୍ଦର୍ଯ୍ୟ କେମିତି ଥିଲା?
ପୁରା ମନୋହର। ଦେଖିଲେ ଥରେ ଲାଗିବ ଆହୁରି ଦେଖିବା ପାଇଁ। ଶାନ୍ତିର ପରିବେଶରେ ପକ୍ଷୀମାନେ ଚିଉଁ ଚିଉଁ କରୁଛନ୍ତି।
ହେ ହେ।
ପୁରା ଆଲଗା ଆମେ ଟିକେ ଟିକେ ସେ ଭିତରୁ ଖୁଦ ଟିକେ ଟିକେ ଚାଉଳ ଟିକେ ଟିକେ ନେଇ ନା ସେ ପକ୍ଷୀ ମାନଙ୍କୁ ପକଉଥିଲୁ।
ହଁ।
ଆମେ ଯାଇଥିଲୁ ଛଅଟା ସାଙ୍ଗ ସେ ଭିତରେ ଦି ଜଣ ଭାବୁଥିଲେ ମୁଁ ସ ସ ମାନେ- ସେମାନେ ଭାବୁଥିଲେ ସମୁଦ୍ରକୁୁ ଗଲେ କାଳେ ପଡି ପଡା ଯିବେ। ଡରୁଥିଲେ ଫାଷ୍ଟରେ ବସିବା ପାଇଁ।
ହୁଁ।
ଆନୁରେ ଏମିତି କଣ ଡର ଫର ଅଛି?
ହଁ ମତେ ଡର ଲାଗିବ।
କଣ ପାଇଁ ଫୁଣି?
ଡର ଲାଗିବନି ପାଣିକୁ ଗଲେ ତ ଡର ମତେ।
ଆରେ ଆରେରେ ଗାଧଉଛ ତ?
ହୁଁ ଏ ମାନେ ଏମତି ବେଶୀ ପାଣି ଡର ଲାଗୁନି କି?
ପାଣିରେ ଡ଼ର
ହୁଁ।
ହ ଓ। ଏମତି ହ ବେ ରନିଲ ତ ଦି ଜଣ ଏମନ୍ତି କହିଲେ ତ ବସିବା ବେଳକୁ କହିନଥିଲେ ବସିବା ପରେ କହିଲେ। ଆମକୁ ଡର ଲାଗୁଛି ଗଲେ।
ହୁଁ ହୁଁ।
ମୁଁ ଏୟା ପୂର୍ବରୁ ବି ଥରେ ଯାଇଥିଲି ଷଷ୍ଠ ସପ୍ତମ ପଢ଼ିଲାଳୁ କଲିକତ
ହୁଁ କେମତି ଲାଗିଲା? ହ୍ୟାଲୋ। ତମ କେଟୱାକ୍ ପାଉନି। ମୋ ହ୍ୟାଲୋ।
ହୁଁ ହୁଁ ଶୁଭୁନି କି?
କହୁଛି କି ଶୁଭିଲା ଶୁଭିଲା କହୁଛି ନବଦ୍ୱୀପ ବୋଲି ଗୋଟେ ଜାଗାଟେ ଅ ଛି ଏଟାକୁ ଯାଇଥିଲ? ଗଙ୍ଗାନଦୀ ପାର ହେଇକି ଯିବାକୁ ପଡୁଛି ସେଇଠିକୁ। ଗଙ୍ଗ ତୀ ପାର ହେଇକିନା ଯାଇଥିଲୁ ଆଉ ଗଲୁ ସେଟା ଗୋଟେ ଏ ବଡ ହେଟା କୋଉ ମୂର୍ତ୍ତି ତ ମୁଁ ଜାଣି ପାରୁନି ବୋଧେ ରାଧାକୃଷ୍ଣ ମୂର୍ତ୍ତି ଥିଲା। ସବୁ ସୁନାରେ ହେଇଥିଲା ବଡ ରାଧା କୃଷ୍ଣ ମୂର୍ତ୍ତି ଗୋଟେ।
ଓହୋ।
ନବଦ୍ବୀପରେ। ସମସ୍ତେ
ହ୍ୟାଲୋ। ନେଟୱର୍ କ୍ଲିୟର ହଉନହିଁ।
ମୋ ମା ଥିଲେ।
ହାଲୋ ତର ହଉନଥିଲା
ଓହୋ। ଏବେ ହେଲା?
ହେଲା।
ଉଁମ୍ ହୁଁ ଏମିତି କଥା। ବୁଲାବୁଲି କରୁଥିଲୁ ବୁଲାବୁଲି କରିଲୁ ଆସିଲୁ। ଏବେ ଆଉଥରେ ଯାଇଥିଲୁ। ଏପର ସମ୍ବଲପୁର ଆଉତେ ଯାଇଥିଲୁ ସମ୍ବଲପୁର ଦି ଦି ଥର ଗଲୁ।
ହଁ।
ସେଇଠାରୁ ଖାଇବା ପୁଣି ଇଆଡେ ଭଲ ଖାଇବା ମିଳୁଛି କମ ପଇସାରେ। ସିଆଡେ ଟିକେ ଅଧିକ
ହୁଁ ଖାଇବାକୁ କିଛି ଭଲ ଲାଗେନି ସେପଟର। ହାଲୋ
ପଇସା
ହୁଁ
ହୁଁ ଖରାପ।
ହଁ
ଏମିତି କଥା ସବୁ। ଖାଇବା ପିଇବା ତାପରେ ସେଠି ଗୋଟେ ଭାଇ ଘରେ ରହିଲୁ। ସେଠି ଆ କଲ ଆଫକଲ ଜଳପ୍ରପାତ ବୋଲି ଗୋଟେ ଥିଲା। ସେଟା ବୁଲିଗଲୁ। ତାପରେ ହୀରାକୁଦ ବୁଲିଗଲୁ। ତାପରେ ଆମର ସେଠି ଏଇଟା କୋ ପାଖରେ ଆଉ ଗୋଟେ ଗାନ୍ଧୀ ମିନାର କହିକି ଅଛି? ସେଇଟା ଗୋଟେ ବୁଲିଗଲୁ।
ହୁଁ।
ଏମିତି କେତେ ଆକ ଜାଗା ବୁଲିଚୀ ସିଆଡେ ଯାଇକି।
ହଉ।
ଏମିତି ସବୁ ବୁଲାବୁଲି କରନା ଆସିଲୁ। ମସ୍ ସାଙ୍ଗ ତାପରେ ଉଁମ୍? ତାପରେ ଏବେ ଯାଇଥିଲୁ ଜିରାଙ୍ଗ ମୋ ସାଙ୍ଗ ସହ ଗୋଟେ।
ହୁଁ।
ନାଚିଲୁ ଭଲରେ। ମୁଁ ଗୋଟେ ବସରେ ବସିଥିଲି। ତିନି ଜଣ ପିଲା ଆଉ ସବୁ ଝିଅ।
ଏଞୟ ତ କଲୁ ଏକା ଏକା ବି ଟିକେ ଟିକେ ଲାଗିଲା ଆଉ।
ହଁ କଣ ପାଇଁ ଏକା ଏକା ଲାଗିଲା?
ଏକା ଏକା ଲାଗିଲା ବୋଲେ? ପୁଅମାନେ କିଏ ମୋର ମିଶିଲା ଭଳିଆ ନଥିଲେ, କିନ୍ତୁ ଝିଅମାନେ ସମସ୍ତେ ମିଶୁଥିଲେ।
ହୁଁ ହୁ
ମୁଁ ଦଶ ଏକା କେ ଲାଗଲା ନ ଟିକେଟ୍ ଝିଅ ମାନେ, ବଡ ଦିଦି ମାନେ ଆମର କ୍ଲାସ୍ ଝିଅମାନେ ସମସ୍ତେ ମିଶିଥିଲେ।
ହଁ।
ନାଚା ନାଚି କଲୁ। ବସରେ କେତେ କଣ ହେଲା।
ହଁ। ହଉ ହଉ।
ଏମିତି କରିନୁ ଆଉ। ହଉ ମୁଁ ରଖୁଛି।